ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହ।
କଣ କରୁଥିଲେ?
ଏଇଠି ଶୋଇଥିଲି ଆଉ। ଆଉ କଣ?
ଆଚ୍ଛା। ହଁ ଜୋରେ ବର୍ଷା ଇଆଡେ ଜୋର ସେ ତ ଉଠି ବସିଚି ଆଉ।
ସବୁ ଦେହପା ଠିକ ଠାକ ଅଛି ତ?
ହଁ ଠିକ ଅଛି, ତମର?
ହଁ। ଆଉ?
କଣ କହିଲେ?
ଭଏସ କ୍ଲିୟର ଆସୁଛି ତ?
ହଁ ହଁ ଆସୁଛି।
ଆଉ କଣ ସବୁ ଖାଇଛନ୍ତି?
ହଁ ଘର ପଠେଇଥିଲେ ତ ଆଉ ସେ ପିଠା ହେରିକା ଖାଇଥିଲି ଆଉ।
ଆଉ ରୋଷେଇ ବାସ କଣ ଆପଣ କରିଚନ୍ତି।
ହଁ।
ହୁଁ
ଆଜି ଭାତବୁ ଅଣ୍ଡା।
ହୁଁ। କେତେବେଳେ ଖାଇଲେ ହଁ ମୁଁ ତ ଏବେ ଭାତ କୁ ଚିକେନ ହେଇଥିଲା।
ହୁଁ।
ତ ଖାଇକି ଶୋଇଥିଲି ଟିକେ ଜଷ୍ଟ ଉଠିଲି।
ଆଚ୍ଛାଛା ହୁଁ। ଭଲ ସବୁ।
ହୁଁ ଭଲ।
କିପା ଦେଇ ତମ
ହ୍ୟାଲୋ।
ଦିଦି ତମର କଣ ହେବେ।
ସିଏ ଏମିତି ଦିଦି ହେବେ ଆଉ ଓଡିଶା ର
ଓ
ହୁଁ
ହୁଁ ଘରେ ସମସ୍ତେ କିଏ ଅଛନ୍ତି?
ଘରେ ସଇ ବାପା ମା ମୋର ବଡ଼ ଭଉଣୀ ମ୍ୟାରଜ କରିସାରିଲେଣି ଓ କେଉଁ ଯା କେଉଁ ଯାକ ଆପଣ ପଢ଼ିଛନ୍ତି?
ଗ୍ରାଜୁଏସନ କରିଛି ତାପରେ ଆ ବ୍ୟାଙ୍କ ପାଇଁ ପଢୁଥିଲି ବାଣ
ବ୍ୟାଙ୍କିଙ୍ଗ ପାଇଁ ବାଣୀକରେ କୋଚିଂ ନଉଛନ୍ତି?
କଣ କହିଲ?
ବ୍ୟାଙ୍କିଙ୍ଗ ପାଇଁ ବାଣିରେ କୋଚିଂ ନେଉଛନ୍ତି?
ନଉଥିଲି ବାଣିକରେ ଆଉ ନଉନି।
ହଁ
ହୁଁ
ବିଇଡ ଫିଇଡ କରିଛନ୍ତି ସିଟି ବି ନା ନା କିଛି ନାହିଁ ସେମିତି?
ନାଁ ସେ
ହ ଏବେ ଅବିକା ଜବ୍ କରୁଛନ୍ତି?
ହଁ
କେତେ କଣ ସାଲାରି ରହୁଛି?
ଟେନ ଭଳିଆ।
ହୁଁ
ହୁଁ
କେତେ ବର୍ଷ ହେଲାଣି ସେଠିକି ଗଲାଣି?
ତିନି ବର୍ଷ
କେତେ ବର୍ଷ ହେଲା?
ଦି ତିନି ବର୍ଷ ଦି ବର୍ଷ ପରେ ତିନି ବର୍ଷ ପାଖାପାଖି ଡିସେମ୍ବର କୁ ହେଇଯିବ କଣ?
ସାଲାରୀ ଇନକ୍ରିମେଣ୍ଟ କିଛି ହେଇନି?
ନା ସ୍ମଲ କଲେଜ ଟା ନା ଆ
ହୁଁ
ମାନେ ଏକ ଥିଲା ତରେ ଅ ମାନେ ତୁ ବଢିଛି ଆଉ ଛୋଟ କଲେଜ ଟା ନା ସେଥିପାଇଁ ଛୋଟ କଲେଜ ରେ କିଛି ନାହିଁ କିନ୍ତୁ ପିଲା ଷ୍ଟ୍ରେନ୍ଥ ହଉନାହାନ୍ତି ତ ସେଥିପାଇଁ ହୋଟେଲ ମ୍ୟାନେଜମେଣ୍ଟ ନା ହ
ହଁ କେତେଟା ରୁ କେତେଟା କଣ ଡିଉଟି ରହୁଛି?
ହ
ମୋର ତ ଏବେ ଜଷ୍ଟ ଦି ବର୍ଷ ହେଲା ସୋସାଇଟି ରେ ଥିଲି ତ ସେଠି ସାଲାରୀ କମ ଥିଲା ବୋଲି ଅଦର ବ୍ୟାଙ୍କରେ ଯାଇକି ଥିଲି କୋପେଟି ସୋସାଇଟି ଯୋଉ ଧାନ ମଣ୍ଡି ହଉଛି
ଅ ହଁ
ଜାଣିଥିବେ ହେ ସେଠି ତିନି ବର୍ଷ ଚାକିରି କରିଥିଲି ଟାଟା ଏଣ୍ଟ୍ରି ଅପିରିଏଡ଼ର
ଆଚ୍ଛା
ଆଉ ତାପରେ ସେଠୁ ତ ଡିଜାଇନ ପକେଇକି ଏବେ ଥିଲି ଏଚ ଡ଼ି ଏଫ ସି ରେ ପର୍ସନାଲ ଲୋନ ରେ ତ ଏବେ ଅବିକା ଦି ମାସ ହେଲା ବି ସେଠି ରିଜନ ପକେଇକି ଘରେ ଅଛି।
ହଁ ହଉ।
ଆଜି କା
ଆଚ୍ଛା। ହଁ ବହୁତ ପଢ଼ାପଢ଼ି।
ହଁ ଗ୍ରାଜୁଏସନ ମୁଁ କରିଛି ଆଉ। ପିଜି ଡିଷ୍ଟାନ୍ସ ପିଜି ଅଛି ଆଉ।
ହ ଏବେ ଚାଲିବି କିଛି ଚାଲିଛି
ହଁ ପଜୟ ଗୋଟେ
ଏ ଯେ ତ ଏକ୍ଜାମ ତ କାଲି
ହୁଁ ଆମ ଡିଷ୍ଟ୍ରିକଟ ରେ ମୁଁ ଦଉଛି।
କାଲି ବଧେ ଏକ୍ସାମ୍।
ନା ନା ଆମର ତ ସରିଲାଣି ଫାଷ୍ଟ ସେମିଷ୍ଟାରର।
ଓ ହୋ ତମ ନାଁ କ
ହ୍ୟାଲୋ।
କୋଉ ଡିଶ୍ରିକ୍ଟ।
ନୟାଗଡ଼।
ହଁ ହଁ ଆ ଏତେ ବତ ଜଳଛ ଏବେ ଏବେ ଏକ୍ସାମ ହ ନା ଜୁନ୍ ଜୁଲାଇ ଆଡ଼କୁ ଓ ତାପରେ।
ନା ନା ହେଇଥିଲା ଏପ୍ରିଲରେ।
ଏପ୍ରିଲରେ ହେଇଥିଲା ଜୁଲାଇ ସେ ସେପ୍ଟେମ୍ବର ଆଡକୁ ହବ ଅଗଷ୍ଟ ସେପ୍ଟେମ୍ବର ଆଡକୁ ହବ ଗୋଟେ।
ହଣ ଏମତିତି କି।
ଜିଏ ଯେଉଁ ସେକ୍ସନରେ ଆଡ଼ମିସନ୍ କରିଥିବ ତ ତା ଅନୁସାରେ ସି ଏକ୍ଜାମ ଦବ ଆଉ କଣ।
ଯ ସେସ ଆଡମିନ କରନ ଯୋଉ ଆଡମିସନ ଯୋମାନେ କରିଥିବେ ସେମାନେ ତ ଆଡମିସ ସେଦିନ ତ ନା।
ନିରସିଟି ନୁହଁ ସେଇଟା ସମ୍ବଲପୁର ୟୁନିଭରସିଟି ଦେଖିବ ସେଟା ଅଲଗା
ଓହୋ ଆଚ୍ଛା ଓୋ ତା
ଫଷ୍ଟ କାଲି ଆମେ ପରୀକ୍ଷା ଦଉୁ ଯାଇକି।
ହଁ।
ସିଏ ବୁକ୍ ପ୍ରୋଭାଇଡ କରୁଛନ୍ତି।
ଏମିତି ଯାଇକି ଏକ୍ଜାମ ଦଉଛୁ ଆଉ କଣ।
ହଁ
ଏମିତି ଗୋଟେ ସାଟିଫିକେଟ୍ ଥାଉ।
ହଁ ସେଇଟା ସାଟିଫିକେଟ୍ ଦେଇଥିବେ ମାନେ ତାର ପଢାପଢି ପୁଣି କେମତି କଣ?
ପଢ଼ାପଢ଼ି ଏକ୍ଜାମ ଟାଇମ ମାସେ ଦେଢ ମାସ ପ୍ରିପାରେସନ୍ କରାେଉଛି ମେନ୍ ମେନ୍ ପଏଣ୍ଟ ଦେଖିକି।
ହଁ।
ଆଉ ସବୁ ତ ପଢି ହବନି ନା। ହଁ ମାସ ଦେଢ ମାସ ଦେଢ ମାସ ପାଠ ନ ପଢିଲେ କଣ ଟେ ଲେଖିବ କଣଟେ।
ହଁ ହଁ ସେ
ପଢିବାକୁ ତ କିଛିଟା ପଡିବ ନା।
ହୁଁ।
ହୁଁ।
ଘରେ ସବୁ ଭଲ?
ହଁ ଘରେ ସବୁ ଭଲ ଅଛନ୍ତି। ଆଉ ବର୍ଷା ହେଇଥିଲା ଆଜି ନା ନାଇଁ?
ଏବେ ତ ପୁରା ଏତେ ଜୋରେ ପକଉଛି ବିଜୁଳି ମାରୁଛି। ନାଇ ମୁଣ୍ଡ ଖରାପ ହେଇଯାଉଛି ମୁଁ ଡରିକି ତାପରେ ମୁଁ କଲ କରିଥିଲି।
ନା ମୁଁ ହେଲେ ଏଇ କଲ୍ କରିବି କରିବି ହେଲେ ଏଟ କଥା ହବ ମତେ କମ୍ଫର୍ଟେବୁଲ ନୁହେଁ।
ତମର ବର୍ଷା ହଉଛି?
ବର୍ଷା ଛାଡ଼ିଗଲାଣି।
ଛାଡି ଆଡି ଇଆଡେ କେତେ ଜୋର ପକଉଛି ମାନେ ଏତେ ଜୋରେ ବିଜୁଳି ମାରୁଛି ମାନେ କଣ କହିବି ତମକୁ କହିିବି ପାରିବିନି ମୁଁ?
ହଁ।
ତାପରେ ବି ମୁଁ କଲ କରିଦେଇଛି।
ଓ ହଉ ସେଥିରେ କଣ ଅଛି ଘର ଭିତରେ ତ ଅଛ।
ହଁ।
ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ବାପା, ମା, ଭାଇ ଭଉଣୀ। ଅ ହଁ ତାପରେ ମୁଁ ହୁଁ ଜେଜେମା ଅଛନ୍ତି।
ହୁଁ। ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ।
କଲେଜ୍‌ରେ ଡ୍ୟୁଇଟ୍ ଟାଇମ୍ କେତେଟାରୁ କେତେଟା କଣ ରହୁଛି?
ଏବେତ ଦଶଟାରୁ ପାଞ୍ଚଟା ଯାକେ
ଦଶଟାରୁ ପାଞ୍ଚଟା ନା କି?
ହଁ। ତ ସେଥିପାଇଁ ଅଁ ସଫାସଫି ସବୁ ଚାଲିଥିଲା।
ଦିଦିକି ତମେ କେମିତି କଣ ଚିହ୍ନିଲ?
ଦିଦି ହଷ୍ଟଲରେ ରହୁଥିଲେ ତ ତାଙ୍କ ହେଇକି ଅଁ ମାନେ ହଁ ଗୋଟେ ହଷ୍ଟଲରେ ରହୁଥିଲୁ।
ହଁ।
ହଁ ଚ ଆମ ରୁମ ରେ ଯ ରୁମ ରେ ଯୋଉ ଝିଅଟେ ଥିଲେ ଦିଦି ତାଙ୍କର ଭଲ ଟିକେ ତାଙ୍କର
ହଁ ସିଏ ତ ଆଗରୁ ସେଇଠି କାମ କରୁଥିଲେ ରହୁଥିଲେ ପାଞ୍ଚ ସାତ ବର୍ଷ ସେଠି କାମ କରୁଥିଲେ। ତାରେ ମ୍ୟାରେଜ ପରେ ତ ସେଠି ଛାଡିଦେଲେ ଆଉ।
ହଁ ଏବେ ତ ସେ ଭାଇସ ପା ଚାରି ପାଞ୍ଚ ଚାରି
ହୁଁ
ହୁଁ
ଛି ଅସୁ ଏବେ ଅବିକା ଆସିଛନ୍ତି ଗାଁକୁ ଆଜି।
ହଁ ହଁ ଆସୁଚି ପା।
ହୁଁ
ତମେ ତମ ବାପାଙ୍କ ଘର ନା ତମ ଶାଶୁ ମାଙ୍କ ଘର?
ଆମ ବାପାଙ୍କ ଘର ଆମ ପିଲାଦିନଟାକୁ ଜାଣିଚୁନା। ପଡିଶା ଘର ତ ଅଟକୁ ଲାଗି ବବା ଝିଅ ହେବେ।
ଓହୋ ଆଜି ଆସିଛନ୍ତି ନା କଣ?
ହୁଁ ସିଏ ଭୁବନେଶ୍ଵରରେ ଥିଲେ। ତ ସେଠି ଥାଇକି ଏବେ ଆସିଚନ୍ତି ଚାର ପାଞ୍ଚଦିନ ଦିନି ହେଲା ତାଙ୍କ ଶାଶୁଘରକୁ ଶାଶୁଘରୁ ଆଜି ଆସିଚନ୍ତି ଏଠିକି ଏଇଠି ତିନି ଚାର ଦିନ ରହିକି ଯିବ ହେରି ଆଉ। ବର୍ଷା ଜୋରେ ହେଉଚି ଛାଡ଼ିନି।
ହ୍ୟାଲୋ।
ହୁଁ ବର୍ଷା ଜୋରେ ହଉଚି?
ହଁ ବହୁତ୍ ଜୋରେ
କେତେଟାରୁ ହେଲାଣି?
ସାଢେ ଚାଟାରୁ ଆଉ।
ସାଢେ ଚାରିଟା ରୁ ଆମର ଏପଟେ ହେଲାଣି କେତେଟା ଦିଟା ସାଢ଼େ ଦିଟା ରହୁଥିଲା। ଦିଟା ସାଢେଦିଇଟା ଘଣ୍ଟାଟେ ଘଣ୍ଟା ହେଇକି ଛଡିଗଲା।
ଭଲ।
ହୁଁ କଣ କହିଲେ?
ତମର ସବୁ ଭଲ?
ହୁଁ ସବୁ ଭଲ କଣ କରିବା। ଜବାବି ପ୍ରିପସନ ଚାଲିଚି କୋଉଠି ଗୋଟେ ଜବ୍ ହେଲେ ଯିବା ଆଉ ଭୁବନେଶ୍ଵରରେ ଜବ୍ ଆଠ ଦଶ ହଜାର ରୁ ଅଧିକ ମିଳୁନି। ନା ଆଉ ଆମେ ଏପଟୁ ଯାଇକି ରୁମ୍ ରୁମ୍ ରେଣ୍ଟ ନେଇକି ଆଉ ଖାଇ ପିଇକି ସେଇଠି ରହିବା ସେଟା ତ ସମ୍ଭବ ନୁହେଁ ନା ଆମ ପାଖେ
ଆଜି ବହୁତ୍ ସରା ପଇସା ପତ୍ର ଦରକାର ବୋହୂତ୍
ହୁଁ। ଆଉ ବାହାରେ ଗୋଟେ ଦେଖୁଚୁ କୋଉଠି ଯଦି ଜବ୍ ମିଳିଲା ହେଲେ ଯିବା ହାରି କଥା ଦି ଦି ମାସ ତିନି ମାସେ ହବ ଛାଡ଼ି ଦେଇଚି ଏବେ।
ହୁଁ। ସେଠି ସାଲେରୀ ଠିକ୍ ଠାକ୍ ଥିଲା ସେକେଣ୍ଡରେ ଯୋଉଠି ଜଏନ୍ କରିଥିଲି ଟେନସନ୍ ଟିକିଏ ବାଇ ଚବିଶ ହଜାର ଥିଲା ଟେନସନ୍ ଟିକେ ଭଲ ଲାଗିଲାନି। ଏତେ ଟେନସନ୍ ହେଇକି କାମ କରି ହବକି?
ରଖୁଛି କଲ। ହ୍ୟାଲୋ।